ହଁ।
ହାଲୋ।
ହାଲୋ ଭାଇ ଜୟ ଜଗନ୍ନାଥ।
ହଁ ଭାଇ ଜୟ ଜଗନ୍ନାଥ।
କଣ କରୁଛନ୍ତି ଆପଣ ଭାଇ?
ଭାଇ ଏଇଠି ବସିଚି ଛାତ ଉପରେ।
ଖାଇସାରିଲେଣି କିି ଆପଣ?
ଆଜ୍ଞା ମୁ ଜଲଦି ଆଜି ଟିକେ ଖାଇଦେଇଛି ଭୋକ ଲାଗୁଥିଲା ତ
କଣ ରୋଷେଇ ହେଇଥିଲା କି?
ରୋଷେଇ ଆଜି ଭାତ ଆଉ ମଟର ଝୋଳ ଆଉ ଆମ୍ବଖଟା।
ଆଛା ଆଉ ବର୍ଷା ପଡୁଥିଲା କି?
ଆ ବର୍ଷା ତ କାଲି ଟିକେ ପକେଇଥିଲା ଜୋରିଆ ଆଉ ଦି ପହରେ ଉପରଲା ଟାଇମ୍ ବି ଟିକେ ହାଲକା ଟିକେ ଖରା ହେଇଥିଲା ଆଉ ନର୍ମାଲି ଖରା ଆଉ
ଆଚ୍ଛା।
ଆପଣ ଆଡେ କେମିତି କଣ ପାଣିପାଗ ହେଇଥିଲା?
ଆମ ଆଡେ ତ ବର୍ଷା ପଡୁଥିଲା। ବର୍ଷା ହେଇଥିଲ ହଁ ହେଇଥିଲା ଟିକେ
ଆଜ୍ଞା।
ଟିକେ ହେଲା ପରେ ବନ୍ଦ ହେଇଗଲା ବର୍ଷା।
ଆଜ୍ଞା। ଆପଣ ଖାଇଲେଣି?
ହଁ ଖାଇସାରିକି ବସିଛି।
କଣ କଣ ଖାଇଛନ୍ତି?
ଆମର ଆଜ୍ଞା ହେଇଥିଲା ଉ ଚିକେନ ହେଇଥିଲା।
ଆଜ୍ଞା।
ଚିକେନ ଆଉ ସାଲାଡ଼ ହେଇଥିଲା ଖାଇଥିଲା ଆଉ
ଆଜ୍ଞା।
ଆଉ ଭୋଜି ନାହିଁ ମ ସେମିତି ସେମିତି କରିଥିଲୁ ଆଉ
ଖୁସିରେ ଖାଇବା ପାଇଁ କରିଥିଲେ ମନ ହେଲା ଟିକେ ଆଉ ନାଇଁ କି?
ହଁ ଖୁସି ହଁ।
ମୋର ଏମତି ମନ ହେଲେ ମୁଁ ଘରେ ଚିକେନ ଆଉ ସାଲଡ଼ ଟିକେ କରିଦିଏ ଆଉ ପାମ୍ପଡ଼ ଟିକେ ଛାଣିଦିଏ ନହେଲେ ମିକ୍ସ ଚର ଟିକେ ହୁଏ ଟିକେ ଚର ଚଟ୍ପଟା ଜିନିଷ ଟିକେ ହେଲେ ମତେ ଭଲ ଲାଗେ ତ
ହଁ।
ମୁଁ ଯେତେବେଳେ ମୋର ଇଛା ହୁଏ ମୁଁ ଏମତି କରିକି ଖାଏ।
ହୁଁ ସେମିତି ବି ମସଲା ଟିକେ ପକେଇକି ଖାଲେ ଟିକେ ଟେଷ୍ଟ ଅଧିକା ହେଇଯାଏନା।
ଆଜ୍ଞା।
ସେଇଥିପାଇଁ ଖାଇବା କଥା ଆଉ
ଆଜ୍ଞା।
ଆଉ ଆପଣଙ୍କ ଘରେ କିଏ କିଏ ଅଛନ୍ତି?
ସୁବୁନି ଆଜ୍ଞା।
ମୁଁ କହିଲି ଆପଣଙ୍କ ଘରେ କିଏ କିଏ ଅଛନ୍ତି?
ଘରେ ଭାଇ ମୁଁ ଆଉ ବାପା ବୋଉ। ତ ଟୋଟାଲ ଆମ ଘରେ ପରିବାର ସହ ଛ ଆଉ ସମସ୍ତ ପରିବାର ଆଉ
ଆଚ୍ଛା ଆଉ ସମସ୍ତିଙ୍କ ଦେହଲ ଦେହ ଭଲ ଅଛି।
ଆଜ୍ଞା। ଆପଣଙ୍କ ଦେହ କେମିତି କଣ ଅଛି?
ହଁ ଦେହ ସେମିତି ଆଉ ଖରା ପ୍ରବଳ ହଉଛି।
ଆଜ୍ଞା।
ଖରା ହଉଛି ଏଇ ଅଫିସ ରେ ଏସି ଭିତରେ ରହିବାରେ
ଆଜ୍ଞା
ଯେତେବେଳେ ବାହାରକୁ ଯାଉନୁ କି ଆମେ
ଆଜ୍ଞା
ଆହୁରି ବହୁତ ଗରମ ହଉଛି।
ଆଜ୍ଞା
ଆଉ ଆପଣ କୋଉଠି ଅଛନ୍ତି?
ଏ ଗାଁ ରେ ଅଛି ଆଜ୍ଞା।
ଘରେ ଶୁଅନ୍ତି କି ଛାତ ଉପୁରେ?
ଆଜ୍ଞା ଛାତ ଉପରେ ଅଛି। ଘରେ ଟିକେ ଗରମ ଗୁଳଗୁଳିଆ ଲାଗୁଛି ତ।
ହାଲୋ
ଆଚ୍ଛା ହୁଁ।
ଆପଣ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ଆମ ଘରେ ସମସ୍ତେ ଭଲ ଅଛନ୍ତି। ଆଉ କୁଆଡେ ବା ବାହାରକୁ ଯାଉଛନ୍ତି କି ଆପଣ?
ଆଜ୍ଞା ସନ୍ଧ୍ୟାବେଳେ ଟିକେ ହେଲେ ବୁଲାବୁଲି କରିବା ଯାଏ ବଜାର ଆଡେ ଆଉ।
ଆଚ୍ଛା
ଆଜ୍ଞା
ଆଉ ଆଉ ଏବେ ମୌସମ କେମିତି ଅଛି?
ମୌସୁମୀ ଆମର ତ ମେଘୁଆ ଅଛି ଆଉ ପୁରା ପରିବେଶ ଥଣ୍ଡା ବି ଅଛି।
ଓହୋ ଆଉ କେବେ କୁଆଡେ ଆମ ଆଡେ ବି ସେମିତି ଅଛି।
ଆଜ୍ଞା
ଆଉ କେବେ କୁଆଡେ ବୁଲିବାକୁ ଯାଆନ୍ତି କି ନାଇଁ?
ଆଜ୍ଞା ବୁଲିବା ପାଇଁ ମୁଁ ଢେର୍ ଜାଗା ଯାଇଚି।
କୋଉଠିକି କୋଉଠିକି ଯାଇଛନ୍ତି?
ଆମର କଣ୍ଟିଳ ନୀଳମାଧବ ଟେମ୍ପଲ ଅଛି। ମନ୍ଦିର ଆଉ ଆମର ମଣିନାଗ ମନ୍ଦିର ଅଛି। ତ ପୁରୀ ଜଗନ୍ନାଥ ମନ୍ଦିର ଆଉ ଆମର ରାମ ମନ୍ଦିର ଅଛି ଆଉ ବୈଷ୍ଣବ ଦେବୀ ଅଛନ୍ତି।
ହଁ।
ଢେର ସାରା ଜାଗା ଆମର ବୁଲିବା ଅଛି ଆମର ଏପଟେ।
ଏବେ କୁଆଡେ କୋଆଡେ ଯାଇଥିଲେ କି।
ଆଜ୍ଞା ଏବେ ମୁଁ ଯାଇଥିଲି ଏ ଆମର। ଯାଇଥିଲି ମଣି ନାଗେଶ୍ଵର ଯାଇଥିଲି।
ମଣି ନଗଟା ରଣପୁର ପାଖରେ ନା।
ଆଜ୍ଞା ଆଜ୍ଞା।
ଆଛା ମନ ପାଖରେ ତଳେ ପାର୍କ ବି ଅଛି ନା?
ଆଜ୍ଞା ଆଜ୍ଞା ଅଛି।
ଆଚ୍ଛା।
ଆପଣ ଆସନ୍ତୁ କେତେବେଳେ ବୁଲିବେ ବହୁତ ମଜା ଲାଗିବ।
ଓ ଯିବା ଦେଖିବା ଆଉ ଯିବା ଆଉ।
ଆଜ୍ଞା। ଆଉ ଆମର ବଲାଇ ମଧ୍ୟ ପାର୍କ ବି ଅଛି। ଆଉ ନାରାୟଣୀ ପାର୍କ ବି ଅଛି।
ହଁ।
ଆପଣ ପାର୍କ ବି ବୁଲିପାରିବେ। ବହୁତ ବଡ ପାର୍କ ଆମର ହେଇଚି। ସବୁଠାରୁ ଏଇଟା ଆଉ ବୁଲି ପାରିବେ। ଆଉ ଆନନ୍ଦ ବି ନେଇପାରିବେ।
ଆଚ୍ଛା।
ଆଉ ଆପଣଙ୍କ ଆଡେ କଣ କଣ ବୁଲାବୁଲି ଯାତ୍ରା ପାଇଁ ଭଲ ଭଲ ଜାଗା ଅଛି?
ଆମେ ସେମିତିକା ବୁଲଣି ଏମିତି ଟିକେ ଅଧିକା ଘରେ ରହୁ।
ଆଜ୍ଞା।
ଠିକ୍। କେତେବେଳେ କେମିତି ଇଚ୍ଛା ହୁଏ ତ ଯାଉ ଯାଉ ବା ବୁଲିବାକୁ ପୁରୀ ପୁରୀ ଏବେ ଯାଇଥିଲି ମୁଁ।
ଆଜ୍ଞା।
ପୁରୀ ଯାଇଥିଲୁ ଗଲୁ ସେଠି ରହିଲୁ।
ଆଜ୍ଞା।
ଗାଧେଇଲୁ। ହଁ ପୁରୀ ମନ୍ଦିର ଦର୍ଶନ କରିକି ଅଭଡା ଖାଇଲୁ।
ଆଜ୍ଞା।
ଅବଢ଼ା ଖାଇକି ଆଇଲୁ। ବୁଲାବୁଲି କରିକି ବୁଲାବୁଲି କରିକି ବୁଲିକି ଆଇଲୁ ଆଉ।
ଆଜ୍ଞା ପୁରୀର ଆଉ କୋଉ କୋଉ ଜାଗା ବୁଲିଲେ?
ବେଶୀ ବୁଲନୁ ଆମେ ଯାଇଥିଲୁ, ମୋ ଦେହ ଟିକେ ଖରାପ ଥିଲା ତ।
ଆଜ୍ଞା।
ସେଇଥି ପାଇଁ ଆଇଥିଲି ହରି ଆଉ।
ଆଜ୍ଞା।
ଆଉ ଏଇଠି ତ ଆମ ଯୋଉ ଭୁବନେଶ୍ଵର ରେ
ଆଜ୍ଞା।
ଆନନ୍ଦ ମନ ଜାଣିଥିବେ।
ଆଜ୍ଞା।
ଆନନ୍ଦ ବନ ଜାଣିଛନ୍ତି?
ନାଇଁ ଆଜ୍ଞା।
ହୁଁ ଆନନ୍ଦ ବନ ଆମେ ବୁଲିବାକୁ ଯାଇଥିଲୁ। ଗଛ ଢେର ସାରା ଲାଗିଚି ଭିତରେ ମାନେ ସୁଇମିଂ ପୁଲ ଭଳିଆ ଯେମତି ପାଣି ଉପରୁ ତଳକୁ ବାହାରନି
ଆଜ୍ଞା।
ଏମତି ସେମିତି ବାହାରିଥିଲା। ଆମ୍ବୁଲି ବି ଯାଇଥିଲୁ। ମାନେ ଏଇଠି ପୁରା ଗୋଟେ ଭଲ ଜାଗା ଟା।
ଆଜ୍ଞା।
ଏଇଠିକି ବୁଲିବାକୁ ଆସିବେ ଆପଣଙ୍କୁ ଭଲ୍ ଲାଗିବ। ପୁରା ଲାଇଟ୍ ଫାଇଟ୍ ସବୁ ଲାଗିଚି।
ଏ ଆପଣଙ୍କର ତ ସେପଟେ ବୋହୁତ୍ ବଢିଆ ବଢିଆ ଜାଗା ଅଛି। ତମର ନନ୍ଦନକାନନ ବି ଅଛି। ଆଉ ଏକ୍ରାମ ବନ ବୋଲି ଗୋଟେ ପାର୍କ ଅଛି।
ହଁ।
ଆଉ ଲିଙ୍ଗରାଜ ଟେମ୍ପଲ୍ ଅଛି।
ହଁ ଲିଙ୍ଗରାଜ ଟେମ୍ପଲ୍ ଅଛି ମନ୍ଦିର ଅଛି।
ଆଜ୍ଞା ବିନ୍ଦୁସାଗର ପୋଖରୀ ବି ଅଛି।
ହଁ ଅଛି।
ଆଉ ବିଜୁ ପଟ୍ଟନାୟକେ ଏୟାରପୋର୍ଟ ବି ଅଛି। ତ ବହୁତ୍ ସାରା ଅନେକ ଅନେକ ବୁଲିବା ପାଇଁ ଢେର୍ ଜାଗା ଅଛି ଆପଣଙ୍କ ପଟେ।
ହୁଁ ଏଇଠି ଭଲ ଭଲ ଜାଗା ଅଛି ବୁଲିବା ପାଇଁ।
ଆଜ୍ଞା। ଓ ମୁଁ ଯାଇଥିଲି ଗୋଟେ ଥର ନନ୍ଦନକାନ୍ଦନ। ପିଲାଦିନେ ଯାଇଥିଲି ତ ଏବେ କେତେ କମ ମଡେଲ ତାର ଚେଞ୍ଜ ହେଇ ନୂଆ ଡିଜାଇନି କେତେ କଣ ହେଇଚି। ପରିବର୍ତ୍ତନ ହେଇଗଲାଣି।
ଆଚ୍ଛା।
ଏ ସବୁ ଆଡେ ପୁରୁଣା ଯେତିକ ଆମର ଅଛି। ଯାତ୍ରା ଦିଗ ଯାତ୍ରା ଜାଗା ତିକ ତ ସେ ପୁରୁଣା ଓରା ହୁଁ ପୁରା ନୂଆ ମୋଡିଫାଏ କରିକି ପୁରା ରେଡି କରି ସାରିଲେଣି। ଆଉ ଦିନ ଦିନ ଲୋକ ମାନଙ୍କର ବି ଭିଡ ଏବେ ଅଧିକା ଲାଗୁଚି। ସେଇ ଭଲ ଭଲ ଜାଗା ଦେଖିବା ପାଇଁ ଲୋକମାନଙ୍କ ଭିଡ ବେଶୀ ଲାଗୁଚି।
ହୁଁ।
ଆଉ ଲୋକମାନେ ଆଗ୍ରହ ବି ହୋଉଚନ୍ତି।
ହଁ।
ଆଉ ଅଧିକାଂଶ ପିକନିକ୍ ସ୍ପଟ୍ ବି ଏବେ ହୋଉଚି ଅଧିକାଂଶ।
ହଁ।
ସିଧାମୂଳା କେତେ ଯାଇଚନ୍ତି ନା ଏଇ ପିକିନିକ୍ ପାଇଁ?
କୋଉଠି କି ଏଇ?
ସିଧାମୂଳା ସିଧାମୂଳା।
ସିଧାମୂଳା ନାଇଁ ଆଜ୍ଞା ମୁଁ ଯା-ଯାଇନି ଯାଇନି।
ସେଠି ଆମର ପିକିନିକ୍ କରିବା ପାଇଁ ବଢିଆ ଜାଗା ଆମର ଅଛି। ସେ ତଳେ ଆମର ମହାନଦୀରୁ ପାଣି ଆଣି ରୋଷେଇ କରିପାରିବେ ନଦୀରୁ ଆଣିକି ତ ବୋହୁତ ବଢିଆ ଜା ଗା ଆଉ ପାର୍କ ଅଛି। ସେ ଆମର ମୋ ଏୟା ଉପରେ ଗୋଟେ ଠାକୁ-ଠାକୁର ଅଛନ୍ତି। ତ ସେଇ ଉପରକୁ ଗଲେ ଆପଣଙ୍କୁ ବଢିଆ ଦେଖାଯିବ।
ଆଚ୍ଛା। ହୋଉ ଆଜ୍ଞା। ହାଲୋ ଆଜ୍ଞା। ଶୁଣନ୍ତୁ ଏବେ ନିଦ ଲାଗିଲାଣି ଏବେ ମୁଁ ଯାଉଚି ଶୋଇବା ପାଇଁ।
ଆଜ୍ଞା।
ଆଜ୍ଞା ରଖୁଚି ଶୁଭରାତ୍ରୀ।
ଆକ୍ ଆଜ୍ଞା ଆଜ୍ଞା।